ହାଲୋ।
ହଁ ସୁବିଲା କଣ କରୁଥିଲ?
ଏଇ ଏ ମୁଁ ମାମୁଁ ଘରକୁ ଆସିଥିଲି ମୁଁ ଭାବିଲି ମୋ ସାଙ୍ଗ ସହିତ ଟିକେ କଥା ହେଇଯିବି। କେତେ ଦିନ ହେଲା କଥା ହେଇନି।
ମାମୁଁ ଘର କୋଉ ଦିନ୍ ଯାଇଥିଲ?
ମାମୁଁ ଘରକୁ ହେଲାଣି ଦି ତି ଦିନ ହେଇଗଲାଣି ପଳେଇ ଆସିଥିଲି। ଆଉ ମୁଁ ବା ୱେ ମୋ ମାମୁଁ ଘରେ ବି ସାଙ୍ଗମାନେ ଅଛନ୍ତି। ତମ ଖ କଥାଟା ଭଲ ସେ ଶୁବୁନି। କାମ ତମେ ଯୋଉ ଜାଗାକୁ ଥିଲ ସେଇ ଜାଗାକୁ ଟିକେ ଆସ। ହାଲୋ ହଁ।
ହଁ ତମ ତମ ମାମୁଁ ଘରକୁ କୋଉଦିନ ଯାଇଥିଲ?
ଏଇ ଦି ତିନି ଦିନ ହେଇଗଲାଣି। ମୁଁ ଆ ମୁଁ ହଁ ଆ ଦି ତିନି ଦିନ ହେଇଗଲାଣି ଆସି ଥିଲା ମୁଁ ମୋ ମାମୁଁ ଘରକୁ ଯାଇଥିଲି ବୁଲିଲି କୁସୁମା ପାର୍କ ସବୁ ବୁଲିଲି।
ହୁଁ।
ହଁ ଆଉ ଫେର ଯାଇଥିଲି। ମୁଁ ୱାଟର ପାର୍କ ଯାଇଥିଲି ୱାଟର ପାର୍କରେ ବୋହୁତ ମଜା ଆସିଲା। ଏତେ ବଡିଆ ବଡ ବଡ ଝରଣା ଆଉ ବଡ ବଡ ଖସଲି ଟାଇପର ବଡ ବଡ ଇଏ। କେତେ ମଜା ଆସିଲା। ତମେ ଯାଇନ କି ୱାଟର ପାର୍କ କେବେ ବି?
ନା ନା।
ଯିବନା ୱାଟର ପାର୍କରେ ବୋହୁତ ମଜା ଆସେ ଯିବନା ଟିକେ
ଆଉ ମୁଁ ବି ଖରା ଛୁଟିରେ ଯାଇଥିଲି ମାମୁଁ ଘରକୁ ମାମୁଁ ଘରୁ ଫେଣେ ମାଉସୀ ଥିଲେ। ମୁଁ କହିଲି ଗୋଟେ ଦିନ ରହିକି ମୁଁ ପଳେଇ ଆସିମି। ମା ଆଉଷି କହିଲେ ନା ତୁ ରହ। ତୁ ଯିବୁ ଆସିଚୁ ତୁ ରହ। ଉଁ ସେଠି ବୋହୁତ ଗରମ ନାଗୁ ଚି ଏ ନାଁ ମୁଁ ପଳେଇ ଯିମୁ। ନା ତୁ ରହ ଯିବା ମାଉସୀ ଘରକୁ ଟିକେ ଯିବା ଆଉ ମୋ ମାମୁ ଘରକୁ ଯିବା। ଆଁ ଟିକେ
ହଁ ତମ ମା-ମାଉସୀ ସବୁ ବୋହୁତ ଭଲ ନା? ମୋର ତ ମାଉସୀ ସବୁ ବୋହୁତ ଭଲ ମୋ ମା କୁହେ। ଆଉ ମୁଁ ଯାଉଚି ଯେବେ ମୋ ମାମୁଁ ଘରୁ ମୁଁ ମୋ ମା କ୍ୟାବ୍ ମୋ ମାମୁଁ ଯୋଉ କାଫେରେ କ୍ୟାଫେ ଯାଉଚନ୍ତି। ଆମେ କ୍ୟାଫେରେ ବସି କି ଆମେ ପିଜ୍ଜା, ବର୍ଗର ଏଇ କୋଲଡ୍ରିଙ୍କ୍ ଏଇ ସବୁ ଖାଉଚୁ। ଆ ମୋ ମା ମାମୁଁ ବହୁତ ସୁଇ
ହୁଁ ଆମେ ବି ଗଲେ ଆଉ ଆମ ମାମୁଁ ସବୁ ଆମର ମାମୁଁ ଚାରିଟା ଅଛନ୍ତି। ସବୁ ଭଲ। ବଡ ମାମୁଁ ତ ଦେଖିବି ବୋଲି ହଁ ଆସିଛୁ। ଆଉ କଣ ଖାଇବୁ କ‌ଅ? ହଁ ଛୋଟ ମାମୁଁ କହିବେ ତୁ ଆସିଚୁ। ସେ କହିବ ତୁ ଆସିଚୁ। ମୋ ଆଈ କହିବ ତୁ ଆସିଚୁ। ହଁ ସବୁ ସବୁ ସୁଇଟ।
ମୁଁଇ ଯେବେ ମୋ ମା ମୋ ମାଙ୍କ ସାଙ୍ଗରେ ତାଙ୍କ ମାମୁଁ ଘରକୁ ଯାଏ। ଆ ପୁରା ସବୁ କହିବେ ଆମ ଘରକୁ ଆସେ ଆମ ଘରକୁ ଆସେ। ମାନେ ସେଠି ପୁରା ମାନେ ସବୁ ସବୁ ମୁଁ ଖାଲା ମୋ ଯୋଉ ଆ ଆ ମାଉସୀ ଘର ଆ ସେ ବି ସେଇଠି। ମୋ ଯୋ ନା ଯୋ ନା ଆଈ ଘର? ତାଙ୍କର ବି ଘର ସେଇଠି ସବୁ କ ଘର ସେଇଠି ଆମେ ସବୁ ମଜା କରୁଛନ୍ତି। ସେରେ ବହୁତ ମଜା ଆସେ।
ହୁଁ ହୁଁ ନା ଆମର ସବୁ ଅଲଗା ଅଲଗା ଗାଡିରେ ଯାଉଛ ଆଉ। ଏଠି ଗୋଟେ ଜାଗାକୁ ଯିମୁ ଫେର ଗାଡି କରିକି ଆଉ ଗୋଟେ ଜାଗାକୁ ଯିମୁ। ଏଇ ଖରା ଛୁଟିରେ ମାଉସୀ ସବୁ ଆସେ। ହଁ କଣ ଖାଇଲ?
ୱାଟର ପାର୍କ ରେ ମାନେ ପଇସା ଦେଇଦେବେ ପଇସା ଦେଇଦବା ପରେ ରେ ଯୋଉ ଯୋଉ ଜିନଷ ବଫର ସିଷ୍ଟମ ପଡେ ଖାଇବ ଯୋଉ ଯୋଉ ଜିନିଷ ପସନ୍ଦ।
ହଁ ହଁ।
ହଁ ପିଜା ବି ମିଳୁଛି ବର୍ଗର ବି ମିଳୁଛି ଆଉ ନହେଲେ ମିଲ୍ ସବୁ ମିଳୁଛି। ମିଲ୍ ଖରି ଖାଇଦବ ଏ ବଢିଆ ଲାଗୁଛି ସେ ସବୁ
ଟିକେଟରେ ସେଇ ସବୁ।
ଆଉ ସେଇଟା ମୁଁ ଜାଣନି ମୁଁ ବା ମୋ ମାମୁଁ ଦେଇଥିଲେ।
ହୁଁ ହୁଁ।
ଆଉ ମୁଁ ସେଇଟା ଜାଣିନି ୱାଟର ପାର୍କର ସେ ମୁଁ ଗୋଟିଏ ଥର ଯାଇଛି ଆଉ କଣ।
କେ ନେଇିକି ନେଇକି ଯାଉଛ ନା ସେଇଠୁ ମିଡୁଛି ଡ୍ରେସ୍ ୱାଟର ପାର୍କ ର।
ଆ ମୋ ମାମୁଁ ଦେଇଥିଲେ ସେଇଟା ବି ମୁଁ ଜାଣିନି।
ଓହୋ ତମେ ନେଇକି ଯାଇଥିଲନି ସାଙ୍ଗରେ?
ହଁ। ଆଉ ମୁଁ ନିଏ ମୋ ମାମୁଁ ସବୁ ସମସ୍ତଙ୍କ ସବୁ ନେଇନୁଇକି ଆମକୁ ଦେଇଦେଲେ କହିଲେନି କେତେ କେତେ ପଇସା ମୋ ମାମୁଁ ସେଟା ରେଟ ସବୁ କେବେବି କହିବିନି ମୋ ମାମୁ। ଯୋଉଟା ଖାଇବ ଖାଅ ଯୋଉଟା ପିନ୍ଧିବ ପିନ୍ଧ।
ହଁ ତମ ମାମୁଁ ବହୁ ସୁଇଟ ଆଉ।
ହଁ। ସେ କିଛି ବି କହିବେନି ଆ ଆମେ ଯେବେ ମାମୁଁ ଘରକୁ ଯିବା ଚାଲ ବୁଲିବା, ଚାଲ ବୁଲିବା ଏ ମ ତି କରୁଛନ୍ତିଁ, ମୋ ମାମୁଁ ମାମୁଁ ଘରେ ବି ଦିଦିଟା ଏସି ଲାଗିଯାଇଛି। ବହୁତ ଗରମ ଥିଲା ଗରମ ଦିନ ମୁଁ ଜମା ବି ଯାଉନଥିଲି ମୋ ମା କହିଲା ମୁଁ ତ ଜମା ବି ଯିବିନି ମୋତେ ବହୁତ ଗରମ ଲାଗେ। ମାମୁଁ ଲଗେଇ ଦେଇଛନ୍ତି ଦିଟା ଏସି କହିଲେ ଆ ଆସିବ ଆଉ ଭଲରେ ରହିବ ଆଉ କଣ ଗୋଟେ ଦିଟା ଏସିି ଲାଗି ଯାଇଛି, ମୁଁ ଆ ଆଇ ଶୋଉଛନ୍ତି ଗୋଟେ ଗୋଟେ ଘରରେ ମୋ ମାମୁଁ ଘରେ ଗୋଟେ ଘରରେ ଶୋଉଛନ୍ତି ଆଉ କଣ।
ହୁଁ ତମ ମାମୁଁର ପୁଅ ଝିଅ କେଇଟା?
ଆଉ ଦିଟା ଅଛନ୍ତି ଗୋଟେ ପୁଅ ଗୋଟେ ଝିଅ।
ହୁଁ ସେ ସୁଇଟ ନା?
ସେତ ବହୁତ କ୍ୟୁଟ ବହୁତ ସୁଇଟ୍ ବହୁତ କ୍ୟୁଟ୍।
ହୁଁ ସେ ସବୁ ସମ ତମ ସାଙ୍ଗରେ ନାଗୁଛନ୍ତି ନା?
ନା ନା ଏତେ ଲାଗୁନାହାନ୍ତି ଆଉ ମୁଁ ଟିକେ ବଳ ହେବି ତାଙ୍କ ତାଙ୍କ ଦିଦି ଆଉ ମୋ ସାଙ୍ଗରେ ଏତେ ଲାଗୁନାହାନ୍ତି।
ହଁ ହଁ।
ଆଉ ତାଙ୍କର ବି ତାଙ୍କ ମାମୁଁ ଯୋଉ ଅଛନ୍ତି ସେ ପୁରା ଟ୍ୟାପ୍ ମ୍ୟାପ୍ ଦେଇଛନ୍ତି। ସେ ପୁରା ଦେଖୁଛନ୍ତି ଯେ ପଢେଇଲେ ବି ବହୁତ ସ୍ମାର୍ଟ। ବହୁତ୍ ହି ସ୍ମାର୍ଟ ହୁଁ।
ଆଜି କି ଆଜିକାଲି ପିଲା ସବୁ ତ ହଁ ଆମ ମାମୁଁ ଘରେ ଭାରି ସ୍ଵିଟ। ଗଲେ ପୁରା ଏକଦମ ମାନେ ଛୋଟ ବେଳ ହେଇଯିବ ଆସିଛୁ ଆମ ଘରେ ରହ ସେ କହିବ ଆମ ଘରେ ରହ। ତୁ କାହିଁକି ପଳେଇବୁ ତୁ ଏଇଠି ରହ। ଆ ମାସେ ଦି ମାସ ରହିକି ଯାଆ ଆ ଏତେ ସମୟ କିଏ ରହିବ କହିଲ।
ହଁ ଆମେ ଗଲେ ତାଙ୍କୁ ବ ଟିକେ ମ ଜା ଆସୁଛି ଆଉ କଣ ଆମେ ଯେବେ ଗଲେ ତାଙ୍କୁ ବହୁତ ମଜା ଆସୁଛି ଆଉ କଣ।
ହଁ ମୁଁ ଘର ଛାଡିକି ଏତେ ଦିନ ରହିପାରୁନି ଆଉ। ମୋ ମମିଙ୍କ ହଁ। ମମିଙ୍କ ଇଏ ହଉଛି ଆଉ। ଆଉ ମୋ ମମିଙ୍କ କଥା। ହଁ ମମ ମମିଙ୍କ କଥା ମନେ ପଡୁଛି ମମି କି ଛାଡିକି ରହିପାରୁନି।
ହୁଁ।
ଉଁ ସେଇଥିପାଇଁ ମୁଁ ଯୋଉଠି ଯାଉଛି ଗୋଟେ ଦିନ ଦି ଦିନ। ରହିଯାଉଛି ପଳେଇ ଆସୁଛି ମତେ ଘର ଭଲ ଲାଗୁଛି ହଁ।
ମତେ ମୁଁ ବି ଯେବେ ଘ-ଘରକୁ କୋଉଠି ଯିବୁ। ମୁଁ ଖାଲି ମ ମନେ ପକେଇବି। ମୋ ମା ପାଇଁ କଣ ନେବି ମୁଁ ଗୋଟେ ଯାଇଥିଲି ମେଲଣକୁ। ହଁ ମୋ ମୋ ମା ପାଇଁ ବଢିଆ ବଢିଆ ଚୁଡ଼ି ଆଣିବି। ଏତେବଳେ ମୋ ମାଆଙ୍କୁ ବହୁତ ପସନ୍ଦ ଆସିଲା ପୁରା ମାଙ୍କ ସାଇ ମୁଁ ଜାଣି ଯାଇଛି ମୋ ମାଙ୍କ ସାଇଜ। ଆଉ ମୋ ମା ଯେବେ କିଁ କି କୋଉଠି ଯିବେ ମୋ ପାଇଁ ବି ନେଇକି ପଳେଇ ଆସିଛନ୍ତି ଚୁଡ଼ି। ଆଉ ନେକଲେସ ଆଉ ଗୋଟେ ଡ୍ରେସ ଯେବେ ଯାଉଛନ୍ତି ନେ ନେଇକି ପଳେଇ ଆସୁଛନ୍ତି। ମତେ ଡ୍ରେସ୍ ଏତେ ପସନ୍ଦ।
ତମ କହୁଥିଲେ ତମ ମା କଣ ଗୋଟେ ଦିଟା ଜୋତା ଆଣିଛନ୍ତି। ତମ ନାଁ ବଢିଆ।
ହଁ ଏଇ ଯୋଉ ମୋ ମୋ ମା ଯାଇଥିଲେ ବଜାରକୁ। ଦେଖିଲେ ଜୁତା। ନା ଗୋଟେ ଜୁତା ମୁଁ କହିଥିଲି ଆଣିବା ପାଇଁ ଦିଟା ଜୁତା ପସନ୍ଦ ହେଇଗଲା ଦିଟା ଜୁତା ଗୋଟେ ମା ଗୋଟେ ବାପା। ପସନ୍ଦ କରିକି ନେଇକି ପଳେ ପଳେଇ ଆସିଚନ୍ତି ଗୋଟେ ପିଙ୍କ୍ କଲର ଗୋଟେ ପ୍ୟାଜି କଲରର ବଢ଼ିଆ ଲା ନାଁ ବି ନେଖା ଯାଇଛି।
ହଁ। ଓହୋ କୋଉଟା ଭଲ ଲାଗିଲା ବେଶୀ ବାପାଙ୍କର ନା ମାଆଙ୍କର?
ମତେ ଦିଟା ଭଲ ଲାଗିଲା।
ହୁଁ। ଆଉ।
ଆଉ ତ ତମେ କଣ ବ କହୁଥିଲ ତମ ମା ଯାଇକି ତୋ ପାଇଁ ଡ୍ରେସ ନେଇକି ଆସିଛନ୍ତି।
ହଁ ଡ୍ରେସ ନେଇକି ଆସିଛନ୍ତି। ମତେ ଏତେ ଭଲ ଲାଗିଲାନି ମୁଁ ଫେରେଇ ଦେଲି ଫେରେ ଗଲେ। ଦିଟା ଆଣିଥିଲେ ସେଟା ଦିଟା ଯାକ ଭଲ ଲାଗିଲାନି। ମୁଁ କହିଲି ନା ସେ ଗୋଟେ ଭାରି ଭାରି ନେଇକି ଆସିଛନ୍ତି ଏ ଗପ। ପ୍ରବଳ ଏ ଗରମ ପଡୁଛି ମୁଁ ପିନ୍ଧି ପାରିବିନି ମୁଁ ଡେଲି ଉଇଜ୍। ୟୁଜ ପାଇଁ ମୁଁ କହିଥିଲି ସେ ନେଇକି ଚାଲି ଆସିଛନ୍ତି ଯିବା ଆସିବା ପାଇଁ। ମୁଁ କହିଲି ନା ମୁଁ ଏଇଟା ନେମି ନାଇ ତମେ ଯାଓ ଫେରେଇଦବ। ମତେ ହଲକା ଲେ ହାଲ୍କା ହାଲ୍କା ଡ୍ରେସ ଆଣିକି ଦିଅ। ସେ କହିଲେ ହଉ ଦେଖିବା ଯିବ
ହେ ତମେ ବହୁତ ସିମ୍ପଲ ଆରମି। ମତେ ଆଉ କଣ ମତେ ଭାରି ଭାରି ବହୁତ ଡ୍ରେସ ପସନ୍ଦ ଆସେ ମତେ ଏ ଷ୍ଟେଟ ପେଣ୍ଟ ବଗେରା ବହୁତ୍। ପସନ୍ଦ ଆସେ।
ହଁ ମୁଁ କହିଦେଲି ମୁଁ କଇଲି ନା ତମେ ଗୋଟେ କାମ କର। ଆଉ ତମେ ଏଇଟା ଫେରଇ ଦିଅ ମତେ ହାଲକା ହାଲକା ଡ୍ରେସ୍ ଆଣ ମୁଁ ଏ ଗରମରେ ମୁଁ ପିନ୍ଧି ପାରିବି ନାହିଁ ସେ କହିଲେ ହଉ ଦେଖିବା ମୁଁ ଯାଇକି ଚାରିଟା ବେଳେ ନହେଲେ ବାପା ଆସିଲେ ଯାଇକି ନେଇକି ଆସିବି ଆଉ। ହଉ।
ବଗେରା ପ ଫଟୋ ସବୁ ପଠେଇବ ମୁଁ ଦେଖିବି ମୁଁ ବି ମୋ ଜୋତାର ପଟ ଫଟଟା ପଠେ ଠେ ଦେବି ଆଉ କଣ।
ହଁ ମୁଁ କହିଲି ଷ୍ଟେଟ ପେଣ୍ଟ କୁର୍ତ୍ତୀ ନେଇକି ଚାଲି ଆସିବ ସିମ୍ପଲ୍ ହାଲ୍କା। ସୁତିର ସେଇଟା ଏ ଗରମରେ ଭଲ ଲାଗିବ। ଆଉ ସେ ଭାରି ଭାରି ସେ ଚୁମକି ଫୁମକି ସେ ଖାଲି କଟକଟ କଟକଟ ହବ ଦେହ ସବ। ଆ ମୁଁ କଇଲି ନା ମୁଁ ନେମି ନେଇ।
ଗରମ ଦିଲେ ଗରମ ଦିନେ ସେ ସବୁ ପିନ୍ଧିଲେ ବହୁତ ଗରମ ଲାଗିବ ଆଉ କଣ।
ହଁ ଏ ଶେ ସେ ଦଉଚି ହାତରେ ସବୁ।
ହୁଁ। ସେଟା ସ୍ଲାକ୍ସ ର ଥିବ ତ ଆଉ ଗରମ ଲାଗିବ ସ୍ଲାକ୍ସ ତ ଏବେ ମିଳୁନି ନେଟ ରେ ହିଁ ମିଳୁଛି।
ହଁ। ଆଉ ତମେ କଣ କରୁଛ?
ଏ ମୁଁ ଏବେ ଗାଧୋଇବାକୁ ଯିବି। ମୁଁ କହିଲି ମୁଁ ଆଁ ଆଁ ମୋ ଭାଇ ଯାଇଥିଲା ଗାଧୋଇବା ପାଇଁ ତ ମୁଁ କହିଲି ମୁଁ ଯା ଯାଉଛି। ଆ ସାଙ୍ଗ ସହିତ ଟିକେ କଥା ହେଇଯିବି ଆଉ କଣ। ଟିକେ କଥା ହେଇଯିବି କଥାବାର୍ତ୍ତା ହେଇକି ଯିବା ଆମେ। ଆଉ ମୁଁ ଭାବୁଛି ବେ ବିଲ ଆଡକୁ ଯିବ ନା? ଏଇ ଚାରିଟା ବେଳେ ବହୁତ ଥଣ୍ଡା ପବନ ସବୁ ମାରୁଛି ବର୍ଷା ପଡୁଛି। କେତେ ଥଣ୍ଡା ଥଣ୍ଡା ଆ ଆସୁଛି ପବନ ସବୁ ଯିବା ବିଲ ଆଡେ ବସିବା ଟିକେ ଗପି ସପ କରିବି ଆଉ କଣ।
ହଁ ଯିବ। ଘରେ ପୁରା ପ୍ରବଳ ଗରମ ସେ ବିଲରେ ଆଡ଼େ ବସିଲେ ଟିକେ ପବନ ଦେଲେ ଭଲ ଲାଗିବ ଥଣ୍ଡା ନାଗିବ। ହଁ ଯିବ ଆଜି ଚାରିଟା ବେଳେ ଯିବ। ହଁ ମୁଁ ଆଉ ଦିଟା ତି ତିନିଟା ସାଙ୍ଗକୁ ଡାକିନି। ଆଉ ଦିଟା ତିନିଟା ସାଙ୍ଗକୁ ଡାକିଦେମୀ ଆଉ ବସିବା ଗପ ସପ। କରିକି ସଞ୍ଜୁ କୁ ଆସିବା ପୁରା ଛଅଟା ସାତଟାରେ ଆସିବା। ହଁ କଲେଜ ତ ଏବେ ଛୁଟି ଚାଲିଛି ଆଉ। ଖୋଲିଲେ ଦେଖିବା ଯିବା ଆଉ ଏତେ ଗରମ ହେଲେ ମୁଁ ଯାଇପାରିବିନାଇ ଏତେ ବା ଟ ସାଇକେଲ ଚଲେଇକି ଯିବା ବେଳକୁ ଆସିବା ବେଳକୁ ପୁରା ତ ମ ନ ହାଲିିଆ।
ହଁ ଏତେ ଦୂର ତ ହେଇଯାଉଛି।
ଆ।
ଆ ଯିବା ଆଉ। ଯିବା ପଇସା ନେଇକି ଯିବ ଦୋକାନ ପାଖକୁ ଆଇସ୍କ୍ରିମ ଆଇସ୍କ୍ରିମ ସମସ୍ତେ ସାଙ୍ଗ ଯିବା ଖାଇବା ଆ। ଆଉ ଫଟୋ କିଛି ଆ ଏ ଇ ଇଏ କରିବା ମଜା କରିବା।
କୋଉଠି କ୍ଲିକ୍ କରିବା ଆଉ।
ହଁ।
ହଁ।
ଆଉ ଏତେ ଦିନ ପରେ ସାଙ୍ଗମାନେ ଦେଖା ହେବେ। ଆଉ ତ କେ ଏଇ ଯୋଉ କେତେ ଦିନ ଥିଲା ବନ୍ଦ ଥିଲା ଏଇ ସ୍କୁଲ। ତିଶୋରି କଲେଜ ଏବେ ଯିବା ଆଉ କଣ।
ହଁ ହଁ।
ହଁ।
ନା ଆଉ କିଛି ନୁହେଁ ଆଉ ଦେଖିବା। ଚାରିଟା ବେଳେ ଯିବ ଯଦି ପବନ ଏସବୁ ନଦେଲା ବର୍ଷା ନ ପଡିଲା ଯିବ ବୁଲି ବାଲିକି ଆସି ଯିବା ଘରେ ବସି ବସିକି ଆଉ ଭଲ ଲାଗୁନି। ଏତେ ଦିନି କଲେଜଟା ଛୁଟି ହେଇଗଲାଣି ଆଉ ଭଲ ଲାଗୁନି।
ହଁ ଜମା ବି ବ ଭଲ ଲାଗୁନି।
ହଁ ପା ସେଠିକି କଲେଜ ଗଲେ କେତେ ସାଙ୍ଗ କଥାବାର୍ତ୍ତା ଏ ସେ। କଣ କଲ କଣ ନ କଲ ସବୁ କଥା ସେଇଠି। ଆଉ ଘରେ ଏକୁଟିଆ ବସି ବସିକି ପୁରା ବୋର ନାଗୁଛି। ଆ କେତେ ଫୋନ୍ ଦେଖିବ ଫୋନ ଦେଖିକି ଚିଡ ମାଡୁଛି।
ହୁଁ। ବହୁତ ଜୋରରୁ ଚୂଳ ମାରିନି ଯେ ଏତେ କଣ ଫୋନ୍ ଦେଖିବ ଫୋନ ଦେଖି ଦେଖି ବ
ହଁ ୟାଡେ
ଆଉ ମୁଁ ଗୋଟେ ଦେଖିଥିଲି ଆ ଆମ ଘ ଘର ଘର ପାଖରେ ଆମ ଘର ପାଖରେ ଆମ ସାନ ମା ଅଛନ୍ତି ତ
ହ୍ୟାଲୋ। ହାଲୋ। ଦଶ ମିନିଟ ହଉ ଯୁଆଡେ ଯା ହ୍ୟାଲୋ। ହ୍ୟାଲୋ ହାଲୋ।